ହ୍ୟାଲୋ।
ହଁ ହ୍ୟାଲୋ।
ଆଉ କଣ କରୁଥିଲ?
ଏଇ ଟିକେ ଗଡୁଥିଲି ଆଉ ଖାଇକି।
ଓହୋ ଆଜି କଣ ଆଇଁଷ ନା ନିରାମିଷ?
ଆଇଁଷ ଆଇଁଷହ ହେଇଥିଲା ଆଜି।
ଘର ଟା କୋଉଠି?
ଆମର ହେଲା ଖୋର୍ଦ୍ଧା ଡିସ୍ଟିକ।
ଓ ହୋ ଆଇ ନା ନା ବହୁତ ଲୋକ ଘରେ ଶୁକ୍ରବାରରେ ଆଇଁଷ ଖାଆନ୍ତିନି ତ ସେଇଥିାଇଁ ପଚାରିଦେଲି ଆମର ବି ଆଇଁଷ ହେଇଥିଲା।
ହଁ ଖାଉଛନ୍ତି କେତେ ଲୋକ ଖାଉନାହାନ୍ତି ସନ୍ତୋସୀମା ପୂଜା ଯୋଉମାନେ କରୁଛନ୍ତି ସେମାନେ ଖାଉନାହାନ୍ତି। ଆଉ ଆମର ଖାଉଛୁ ଆମର କେବଳ ସ ତାକୁ ଚାରି ଦିନ ହଁ ଗୁରୁ ଗୁରୁବାର ମଙ୍ଗୋ ମଙ୍ଗଳବାର ଗୁରୁବାର ଆଉ ଶନିବାର। ଚାରି ଦିନ ବନ୍ଦ ହେଉଛି।
ହୁଁ ହୁଁ ଆମର ବି ସେଇଆ ମଙ୍ଗଳବାର ଟା ହୁଏ ଆମର ହୁଁ ବି ସେମିତି ତାପରେ ଆମ ଏଠି ନଦୀ ପାଖାପାଖି ଆମର ଘର ନା? ଲୁଣି ମାଛ ଟା ପ୍ରବଳ ମିଳେ ହେଲା ଦୀଘା ସାଇଟ୍ ଆମର ଘର ଦୀଘା ଏଠୁ କୋଡ଼ିଏ କିଲୋମିଟର ଡିଷ୍ଟାନ୍ସ। ହେଲା ଆମର ପ୍ରାୟତଃ ଦୀଘାର ଚୁଲି ବେଙ୍ଗଲୁର ଯାଉଛି ବାକି ହେଲା ଆମ ବାଲେଶ୍ୱର ଡିଷ୍ଟ୍ରିକ ହେଲା ଏଇ ଜାଣି ନା ଆଗ ବର୍ଷ ଯୋଉ ଏଫ୍ ମ୍ କଲେଜ ର ଯୋଉ ସୌମ୍ୟାଶ୍ରୀ ବେଶି ଅ ନିଆଁ ଲଗେଇକି ପୋଡି ଜଳିକି ମରି ନଥିଲା କି ଅଲ ଓଡିଶା ବନ୍ଦ ହେଇଥିଲା।
ହଁ ସବୁଆଡେ ମାନେ ନିଉଜରେ ସବୁ ଦେଖେଇଥିଲା ହଁ।
ଅଲ ଓଡିଶା ପରା ଟପ କରିଦେଲା ନା ମରିଗଲା ସିନା ହଁ ହଁ ତାରି ଘର ପାଖାପାଖି ଆଉ ହୁଁ ହୁଁ। ହୁଁ ହୁଁ ହୁଁ ତା ଘରଠୁ ଆମ ଘର ତିନି କିଲୋମିଟର ଡିଷ୍ଟାନ୍ସ ଆଉ।
ହ ହ।
ହୁଁ ହୁଁ ଆଉ ପିଲାପିଲି କେତେଜଣ?
ମୋର ଗୋଟିଏ ଝିଅ।
ଝିଅ ଗୋଟେ ନାଇଁ ବହୁତ ଭାଗ୍ୟବାନ ଯାହାହେଉ।
ହେ ଝିଅଟି ତାର ଆଠ ବର୍ଷ ତାକୁ ହେଲା। ଆଇଟ୍ ଏଇଟ ପ୍ଲସ ହେଲାଣି।
ହୁଁ ହୁଁ ହୁଁ।
ସେ ଏଇନା ଖାଇକି ଶୋଇଛି ଆଉ।
ହୁଁ ପଢୁଚି ପଢା ଷ୍ଟାର୍ଟ କଲଣି ତାର?
ହଁ ହଁ ଫୋର୍ଥ ହେଇଗଲା ଏଇ ବର୍ଷ।
ଓ ହୋ ହଁ ହଁ ତ ମୋ ସାନପୁଅ ଶାଥିରେ ଆଉ।
ହୁଁ ହୁଁ କେତେଟା ପୁଅ ଝିଅ କି ଆପଣଙ୍କର?
ମୋର ଝିଅ ତ ଜମା ନାହିଁ ସେଥିପାଇଁ କହିଲି ବା ଭାଗ୍ୟବାନ ଆପଣ। ମୋର
ଓ ପୁଅ ପୁଅ କେବଳ ଭାଗ୍ୟରେ ଯାହା ଅଛି। କିଛି ହବ ଆଉ କଣ କହିବା ଆମର ତ ସେଇଟା ହାତରେ ନାହିଁ ନା ଠାକୁର ଯାହା ଦେବେ ଆମକୁ ସେଇଆ। ହୁଁ ସବୁ ଭଗବାନଙ୍କ ହାତରେ।
ନା ଆମର ଆକ୍ଚୁଆଲି ମୋ ଯା ର ବି ଗୋଟେ ପୁଅ ଆଉ ମୋର ଦିଟା ପୁଅ ଆମ ଘରେ ଝିଅ ନାହିଁ। ସେ କା କକା ଶ୍ୱଶୁର ଘରେ ତାଙ୍କର ଯା ମାନଙ୍କର ଦିଟା ଝିଅ ହେଇଛି।
ଆ ସେଇଆ ହୋଉଛି ପୁଅ ଯିଏ ଖୋଜୁଛନ୍ତି ଝିଅ ହେଉଛି ଝିଅ ଖୋଜିଲେ ପୁଅ ହେଉଛି।
ହୁଁ ହୁଁ ହୁଁ।
ସେମିତି କିଛି ମାନେ ଯାହା ଭଗବାନଙ୍କର ଇଚ୍ଛା ଆଉ କଣ କରିବା।
ହୁଁ ହୁଁ ହୁଁ ହୁଁ ହୁଁ ନା ସତ କଥା ସେଇଟା ଆକ୍ଚୁଆଲି ଭଗବାନ ଆମେ ଯାହା ଚାହିଁବୁ ସାନ ପୁଅ ଉ ମ ଝିଅ ହବ କଳେ ତା ବାପା ପୁରା ମାର୍ଗଶିର ମାସ ଗୁରୁବାର ନେଇକି ପିଲା ଉଠ ଠେଇଲେ ଦେଖିଲାବେଳକୁ ପୁଅ ଏଇ
ଦେଖିଲା ବେଳକୁ ପୁଅ ହେଇଗଲା କଣ କରିବା ସେ ଚାହିଁଲେ ବି ଭ ହୁଁ ଭାବୁଥିବା ସିନା ମନରେ ଗୋଟେ ଲେକିନ ଆଉ ଗୋଟେ
ହଁ ହଁ ହଁ ହଁ ସେ ସେଇଟା ମନରେ ଆମର ଆଶା ଥିଲା ଯେ ସେ ସାନ ଇଏ ହବ ସାନଟା ଝିଅଟା ହବ ଆଉ। ଆଉ ପୁଅ ତ ହେଇଗଲା ଆଉ ଏ ଦିଟା କଣ ପୁଅ ସେମାନେ ତ
ପୁଅ ମୋ ଝିଅ ସାଙ୍ଗର ହଁ ମୋ ଝିଅ ସାଙ୍ଗର ଗୋଟେ କହୁଛନ୍ତି ଆଉ ଗୋଟେ
ହଁ ହଁ ବଡ ଏଇଟ୍ କ୍ଲାସ ହେଲାଣି। ଧୁ ମାର ପିଲଉ
କଣ କହିଲେ?
ମାନେ ଧୂମ ଦି ଜଣ ପାଖାପାଖି ରହିଲେ ଚ ଚ ମାରିପିଟ ସବୁବେଳେ ଚଲେଇଲେ ଆଉ।
ନାଇଁ ସେ ମାରପିଟ ହେବେ ଦିଟା ଛୁଆ ରହିଲେ ପାଖାପାଖି ବଲା ମାରପିଟ ହେବେ ସ୍କୁଲ ଯାଉନାହାନ୍ତି କି?
ହଁ ଯାଉଛନ୍ତି ଏଇ ସ୍କୁଲ ଯେ ଛୁଟି ଥିଲା କାଲିଠୁ ବା ସ୍କୁଲ ଖୋଲିଲା। ହେଲା ଏ ଯେ ଘରେ ରହିଲେ ଯେତିକି ସମୟ ନା ହଁ
ଘରେ ରହିଲା ଟାଇମ ରେ ଝଗଡା ହୋଉଥିବେ ଆଉ।
ଓ ଝଗଡା ମାନେ ମୋ ମୁଣ୍ଡ ଖରାପ ହେଇଯାଇ ହେଲା।
ନାଇଁ ସେମିତି ହୁଅନ୍ତି ଗୋଟିଏ ଛୁଆକୁ ତ ଆମେ ରଖି ରଖିପାରୁନି ଦୁଇ ଦିଟା ଛୁଆକୁ କେମିତି ରଖୁଛନ୍ତି ଯୋଉ
ହଁ। ନା ନା ମୁଁ ଯେ ଖାଲି ଆମର ତ ଏକା ଫ୍ୟାମିଲି ନୁହେଁ ଆମର ଧ ଯା ମାନେ ଶାଶୁ ଶଶୁର ଯା ଦେଢଶୁର ପୁତ ସେତଟା ଆମ ଫ୍ୟାମିଲିରେ ଆଠ ନଅ ଜଣ ଜଏଣ୍ଟ ରେ ଅଛେ ନା ଏକା ହେଇଥିନେ ମୁଣ୍ଡ ଖରାପ ହେଇ ଜେମତା ନୁହଁ କି।
ହଁ ସମସ୍ତେ ସମସ୍ତେ। ଦେଖା ଦେଖି ରଖାରଖି କରିବି ଛୁଆମାନଙ୍କୁ ନା।
ହଁ ନା ନା ମାରପିଡି ମାନେ ସୋମନଙ୍କର କିସ। ବଡ ଟା ତା ମୁଣ୍ଡ ଟା ଟିକେ ଫୁରିଦ ଚାଲିଲାନି ସାନ ଟା କେଁ କଲାନି ଏଇ ଆଉ। ଇଏ ତାକୁ ପିଟି ଦେଇ ସାରିଲାନି ସେ ଦେ ଛୁଇଁ ଦେଇ ସାରିଲାନି ଇଏ ତା ଜିନିଷ ଆଉ ସାନ ଟା ଆମର ବଡଟାରୁ ବଡ ଖଟି କରେ ତାର କେହି ଜିନିଷ ନେଇକି ଭାଙ୍ଗିଦେଲାନି ତା ପେନସିଲ ଭାଙ୍ଗିଲାନି ତା ପେନ୍ ନେଇକି କାଳି ସାରିଲାନି ତା ଖାତା ସବୁ ଚିରି ସାରିଲାନି ଏ ଚଲେ ଆଇ। ମାନେ ସିଏ ଆସିଲା ତାକୁ ପିଟ୍ ଲା ହଁ ହଁ ଆଉ ଇଏ ହଜବେଣ୍ଡ କଣ କରନ୍ତି। ହଁ ମୁଁ ଖାଇକି ଏବେ ଜାଷ୍ଟ ଖାଇକି ଶୋଇବାକୁ ଯାଇଥିଲି ମୁଁ ନା ଟିକେ କଥା ହେଇଯାଏ।
ନିଦ ବି ହଉନି ଶୋଇଲେ ନିଦ ବି ହଉନି ମୁଁ ତ ଟିକେ ଶୋଇ ପଡି ଥିଲି ସେତେଲେ ରୋଷେଇ ସରିଗଲା ଆଉ ଖାଇଲିିନି ରୋଷେଇ ସରିଗଲା ଗୋଟ ଟିକେ ଗଡିଲି ଗଡି ପଡିକି ଶୋଇ ପଡିଛି ବାରଟା ବେଲକୁ। ତାପରେ ହେଠୁ ନିଦ ଘରେ ମାନେ ଆମେ ହଜବେଣ୍ଡ ମୁଁ ଝିଅ ମେନ୍ ହେଲା ଶାଶୁ ଶଶୁର ଶଶୁର ଆସିଲେ କେତେ ଲାଗି ଏମ୍ ତି ମାସେ ଦି ମାସ ରହିକି ଯାଆନ୍ତି ଗାଁ ରେ ରୁହନ୍ତି ସେମାନେ। ଦିଅର ବି ଗାଁରେ ରହୁଛନ୍ତି ଆମର ସମ୍ବଲପୁର ପାଖାପାଖି।
ହଁ ହଁ କଥାରୁ ଜଣା ପଡୁଛି ହଁ ହଁ ହଁ ହଁ ହଁ।
ପ୍ରାୟ ଜାଣି ଦଉଛନ୍ତି ବଙ୍କା ଟିକେ ଯାଉଛି ଆଉ ଆଉ
ରହୁଛ ନାଇଁ ନା।
ହୁଁ ଖୋର୍ଦ୍ଧାରେ ରହୁନୁ ଖୋର୍ଦ୍ଧା ଡିଷ୍ଟ୍ରିକ୍ ଭୁବନେଶ୍ୱରରେ ରହୁଛୁ ଲେ
ଓହୋ ହଁ ହଁ ଭୁବନେଶ୍ୱରରେ ରହୁଛ ହଁ।
ସେ ହଜବେଣ୍ଡ ବିଜନେସ୍ କରୁଛନ୍ତି ଏଇଠି ତ।
ହୁଁ ବିଜନେସ୍ କୋଉ ବିଜନେସ୍।
ବିଜନେସ୍ ଆମର ଇଏ ଫଳ ଫଳ ବିଜନେସ୍। ସବୁ କରୁଛନ୍ତି ଫଳ ଆରନ୍ତି। ସିଜନିଙ୍ଗ୍ ବେ ସିଜଙ୍ଗ୍ ବେପାରଟା ମାନେ ଯେଉଁ ସିଜନ୍‌ରେ ଯାହା ସିଲା ଆଉ ଆମ୍ବ ସିଜନରେ ଆମ୍ବ ତରଭୁଜ ସିଜନରେ
ହୁଁ ହୁଁ ହୁଁ ହୁଁ ହୁଁ। ଅ ନା ମୁଁ କଥାରୁ ଜାଣେନି ସେଇଥି ପାଇଁ ପଚାରିନି। ଭୁବନେଶ୍ୱର ଏଇଥିିନ ପୁରା କଥା ପୁରା କ୍ଲିୟର ଆସେ। ଆମର ବି ବାଲେଶ୍ୱର ହଁ ଆମ ବାଲେଶ୍ଵର ବି ଟିକେ କଥା ଅଡୁଆ ଲାଗେ। ଆମ କଥା ଶୁଣିଲେ ବି ଯା ହଁ ହଁ ଆମ କଥା ଶୁ ଶୁଣିଲେ ବି ଯିଏ ବି ଜାଣିପାରିବେ ହେଲା କି ରେ ତମେ ବାଲେଶ୍ଵର ନା। ହଁ ହଁ ବାଲେଶ୍ଵର ହେଲେ ବି ତ ତୁ ପୁରା ଆମେ ପୁରା ବେଙ୍ଗଲ ସାଇଡ ନା ଆମର। ର କଣ ନାଇଁ କି କିସ ଆସିଯାଏ ହେଲା କି। ଏମତିଆ ହ ହ ହ ହ ହ କିସ ଖାଇଲୁ କି କିସ ପିନ୍ଧିଲ କି ଏମତି ନାଇଁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ।
କାଣା ଲଗେଇବେ? ତ ଆପଣଙ୍କ ଆଡେ ସେ କିସ ଲଗେଇବେ ଏପଟେ କଣ ଲଗୋଉଚନ୍ତି ଆଉ ଆମେ ଏପଟେ ସେଟେ ରହିଗଲୁଣି ଦଶ ପନ୍ଦର ବର୍ଷ ହେଲାଣି। ତ ସେଇ ଥିପାଇଁ ଏପଟିଆ କଥା କିଛିଟା ଆମେ କହୁଚୁ ଲେକିନ ମୋ ଝିଅ ପୁରା କ୍ଲିଅରଲି କହିଦଉଛି ମୋ ଝିଅ ଛୋଟ ବେଳୁ ରୁ ରହିଲାଣି ନା ଆ ତାକୁ ସେ ପୁରା ପାଞ୍ଚ ସାତ ମାସର ହେଇଥିଲା ଆଣିଲୁ ଏଠିକି। ସେବେଠୁ ରହିଲାଣି ଲେକିନ ମୁଁ ହେଲେ ମୁଁ ମାନେ କିଛି କିଛି କିଛି ବଙ୍କା କୋ କିଛି କିଛି ଆମ ଆଡ଼ର ଭାଷା କିଛି କିଛି ଏପଟ ଓଡିଆ ହେମତି ଆଉ ନହେଲେ ଭା
ହଁ ନା ନା ଭାଷା ଏକା ଓଡିଆ ଭାଷା ତାପରେ ଯିଏ ଯାର ଡିଷ୍ଟ ହଁ ହଁ ଡିଷ୍ଟ ଅନୁଯାୟୀ ବି ବି ଭାଷାର ଚେଞ୍ଜେସ୍ ଥାଏ ଥାଏନି। କିବେ ମୋ ଭଉଣୀ କି ଦିଆ ହେଇଛି ଯୋଉ ମୟୂରଭଞ୍ଜ ରେ ହେଲା କି ତାର ଉଁ ମାନେ ତାର ଭାଷା ପୁରା ତାର ବି ଟିକେ ଅଲଗା ଅଛି ହେଲା ଆମ ଅ ଆମେ ପଚାରୁ କିସ କରୁଚୁ, ସେ କହିବ କି କରୁଛ। ଆଁ କି ଖାଇଚ, ହଁ ହଁ ଏମତି ସେମାନଙ୍କ କଥାବର୍ତ୍ତା। ହଁ ହଁ ହଁ ହଁ। ହ ଏରକମ ଅଛି। ଯେ ଯାର ଭାଷା ବେଙ୍ଗଲର ଟୋଟାଲ ବଙ୍ଗାଳୀ ଭାଷା। ସେମିତି ଭାଷା ଓଡିଶା ବି ନାହିଁ କିି ହେନେ ପୁରା କ୍ଲିଅର ଭାଷା ହଉଚି ଭୁବନେଶ୍ୱର ଟା। କଟକ ବି କଟକିଆ ଅଛି।
ହଁ କଟକରେ ବି କଟିକିଆ ଭାଷା ଅଲଗା। ଟାଇପ ରେ ଟିକେ କଥା ହେବି ଭୁବନେଶ୍ଵର ର କଥା ପୁରା ପିଓର ମାନେ ଭାଷା ଓଡିଆ ଭାଷା।
ହଁ ହଁ ହଁ ଭୁବନେଶ୍ଵର ଟା ପୁରା ପିଓର ଆଉ ପୁରୀରେ ବି ଟିକେ ପୁରୀର ପୁରୀର ଢାଇଁଚା ବି ଅଲଗା ଅଛି।
ହୁଁ ହୁଁ ଯାହାହେଲେ ବି ଟିକେ ବଙ୍କା ସବୁ ଆଡର ମାନେ ଏ ସବୁ ଡିଷ୍ଟ୍ରିକ୍ଟ ରେ ଟିକେ ଟିକେ ବଙ୍କା ରହୁଚି।
ଆଉ ସେଇଠି ଭୁବନେଶ୍ଵର ପୁରା ଟିକେ କୋଉ ଜାଗାରେ ରହୁଚ? ଆମ ଭାଣିଜୀ ତ ସେଇଠି ପଟିଆରେ ରହୁଚି। ଯାଇ
ହଁ ହଁ ହଁ ଏଇ ମୋର ମୁଣ୍ଡା ପାଖାପାଖି ଆଉ।
ହୁଁ ହୁଁ ହୁଁ କେତେ ଗରମ ହେଇଚି ଭୁବନେଶ୍ୱର ରେ।
ଗରମ ଆଜି ଟିକେ କମିଚି ବର୍ଷା ହେଲା ଆଉ। ଅ ମେନ୍ ହେଲା ବର୍ଷା ଆଜି ମେଘୁଆ ପାଗଟା ରଖ ଛି।
ଅ ହଁ ହଁ।
ସେଥିପାଇଁ ଟିକେ ଥଣ୍ଡା ଲାଗୁଚି ଏତେ ବି ଗରମ ଲାଗୁନି। ନହେଲେ ତ ଘରେ ରହି ବସି ହଉନି। ଯୋଉ ଭଳିଆ ଗରମ ଲାଗୁଚି ଯେ।
ହଁ ହଁ ହଁ।
କରିବାକୁ ଇଚ୍ଛା ହଉଚି ନା ମାନେ ରହିବାକୁ ଇଚ୍ଛା ହଉଚି ମାନେ ଏତେ ଗରମ ଯେ ଅସମ୍ଭାଲ ଗରମ।
ଆଉ ରଜ କେମିତି ପା ପାଳିଲ?
ରଜ ସେଇ ତ ଏଠି ଉତ୍ସବ ହୋଉ ଥିଲା ଝିଅ ମାନେ ସବୁ ସଜାସଜା ହେଇ କି ନାଚ ଗୀତ କରୁଥିଲେ। ଆଉ ମୁଁ ମୋ ଝିଅ ବି ଯାଇି ଥିଲା ନାଚିବାକୁ। ଓଡ଼ିଶୀ ଏ କଣ ତ ସମ୍ବଲପୁରୀ ଡ୍ୟାନ୍ସ କଲା।
ହଁ ହଁ ହଁ।
ଆଉ ଖରାରେ ତ କୁଆଡେ ବାହାରକୁ ବୁଲିବାକୁ ଯାଇ ହେଲାନି। ମୋ ଝିଅ ଯାଇଥିଲା ଆ ଯୋଉ ପୁରୀ ଯାଇଥିଲା। ମୁଁ ଭାଉଜ ଭାଇ ଭାଇ ଭାଉଜ ଆସିଥିଲେ ଯେ ତାଙ୍କ ସାଙ୍ଗରେ। ପୁରୀରେ କବି ବହୁତ ଖରା ହଉଥିଲା ସେଇଦିନ।
ହୁଁ। ଇଏ ବାପା ଘରେ ବି ସମ୍ବଲପୁର। ବାପା ଘରେ ବି ସେଇ ସମ୍ବଲପୁର।
ସେଇ ସମ୍ବଲପୁର ବାପା ଘର ମା ଘର ଏ ଶାଶୁଘର ବା ପଘର ସେଇ ସମ୍ବଲପୁର।
ଓ ହଁ ହଁ ହଁ।
ସେ କୋଡ଼ିଏ ତିରିଶ କିଲୋମିଟର ଡିଷ୍ଟାନ୍ସ ଆଉ।
ଓ ହ ନାଇଁ ମୋ ବାପା ଘର ବି ଆମର ନଅ କିଲୋ ମିଟର ଡିଷ୍ଟାନ୍ସ।
କୋଉଠି ସେଟା?
ସେଇ ଏଇଠି ଆମର ଘର ଯୋଉ ଭୋଗରାଇ ଭୋଗରା ହ ବାଲେଶ୍ଵର ଭୋଗରାଇ। ମୋ ଶାଶୁଘରଠୁ ବାପା ଘର ହଉଚି ନଅ କିଲୋମିଟର ମୁଁ ଯେତେବେଳେ ଇଚଛା ସେତେବେଳେ ସ୍କୁଟି ଧରିକି ପଳେଇ ଯାଏ ହେଲା। ହୁଁ ଗାଁ ଟା ଆମର ଆଉ। ଗାଁ ହେଲେ ବି ଏବେ ଏବେ ଏବେ ଆଉ ଟାଉନ କିଛି ଲାଗୁନି କାରଣ ସବୁ ଯୋଉ ବଜାର ବଜାରରେ ସବୁ ଦୋକାନ ପତ୍ର ଆଗରୁ କି କଣ ଥିଲାନି।
ପାଖା ପାାଖି ହେଇଗଲେ ତ ସେ ଗାଁ ମାନେ ଟାଉନ ଭଳିଆ ଲାଗି ଲାଗିବ ଆଉ। ଗାଁ ଟା ବି ଟାଉନ ଭଳିଆ ଲାଗୁଚି।
ହଁ ନା ଏବେ ଆମର ସେଇ ମାର୍କେଟ ଟା ଭୋଗରାଇ ମାର୍କେଟ ଟା ପୁରା ଆମ ପାଖ ଦେଢ କିଲୋମିଟର। ହେଲା କି ଦିନ ରାତି ସ ଚବିଶ ଘଣ୍ଟା ପୁରା ଯେରୁନ୍ ଟାଉନ ସେଇ ଯେଉଁ ଉଁ ଭଳିଆ। ସବୁବେଳେ ଦୋକାନ ପତ୍ର ଖୋଲା ରହୁଚି ସେ ମାନେ ଯେମତି ଟାଉନ ସିଟିରେ।
କୁହ।
ହଁ। ହଁ ଆଉ ଆଇଁଷରେ ଆଜି ଅଁ କଣ ଖାଇଥିଲ?
ଆଇଁଷ ମାଛ ହେଇଥିଲା ଡାଲି ଭାତ।
ହଁ ହଁ ହଁ ହଁ।
ସେତିକ ଆଉ।
ହଁ ଆମର ହେଇଥିଲା
ଏଇ ପାଖାପାଖି ଆମର ଘର ପାଖେରେ କିନା ଗୋଟେ ମାଛ ଦୋ ମାଛ ଦୋକାନ ଅଛି ତ ଆମକୁ ବି ମାଆ ପିଲା ଦି ଜଣ ଅ ଛୁ ତା ବାବା ଯାଇଛନ୍ତି ବାହାର ଆଡେ। ଆଉ ଇଚ୍ଛା ହଉ ନଥିଲା ରୋଷେଇ ସେ ଜଣେ ନଥିଲେ ଇଚ୍ଛା ହୁଏନି। କରିଆକୁ ହେଲେ ବାଧ୍ୟ ହେଇକି ଝିଅ ଟା ଖାଇବ ବୋ ଲି ଟିକେ ଆଣିଥିଲି ପାଖାପାଖି ଦୋକାନ ଅଛି ତ ଯାଇଥିଲି ଆଣିଆକୁ ଆଉ।
ହୁଁ ହୁଁ ସେଟି ମାନେ ମାନେ ଯିଏ ରହୁଚନ୍ତି ସେଠି ଫ୍ରିଜ ଫ୍ରିଜ ସବୁ କରିକି ରଖିଚନ୍ତି ନାଇଁ?
ହଁ।
ହୁଁ ହୁଁ ନହେଲେ ଗରମ ଦିନରେ ଗୋଟେ କିଛି ଜିନିଷ ବେଶୀ ହେଲା କି କଣ ଫଳ ଫଳ ହୁଁ ତାକୁ ରଖ
ଫ୍ରିଜ ଟା ଅଛି ଏ ସିି ଆମର ଅଣା ହେଇନି ଉଁ କୁଲର ଚାଲିଛି ତ ଭଲ ଭାଲ ଭଲ ଲାଗୁଚି। ଏତେ ବି ମାନେ ଗଛ ଫଛ ଲାଗିଛି ପାଖରେ ଯେ ଘର ବି ସବୁ ଲାଗି ଲାଗି ଅଛି ଗଛ ଗୁଡା ବି ଲାଗି ଲାଗି ଅଛି ଯେ ଏତେ ଗରମ ମାନେ ବେଶୀ ଗରମ ହେଲା କଣ କି ଟିକେ ଗୁଳଗୁଳି ଟା ଜଣା ପଡି ଆଉ ଅତିରୁ ଅ ତି ଖରା ହେଲା ତ ଯାହା ହେଲେ ବି ଅସମ୍ଭାଲ ଗରମ ଲାଗିବ ଯାହା ହେଲେ ବି ଆଉ ନହେଲେ ରା ତିରେ ଗଛଟା ପାଖା ପାଖି ଅଛି ବୋଲିକି ଥଣ୍ଡା ପବନ ଟିକେ ମାରେ ଭଲ ଲାଗେ।
ହଁ ହଁ ହଁ ନା କୁଲରଟା ବି ଥଣ୍ଡା ହୁଏ କୁଲରେ ଆଉ ସେ କଣ ହଉଚି ନା ସେ ଫ୍ରିଜ ରୁ ହଁ ହଁ। ପାଣି ଥଣ୍ଡା ପାଣି ପୁରେଇ ଦେଲେ ହଁ।
ଫ୍ରିଜ ରୁ ବି କାଢିକି ଯଦି ବରଫ ପୁରେଇ ଦେବେ ତାହେଲେ ବି ବଢିଆ ଥଣ୍ଡା ଲାଗେ।
ହଁ ହଁ ହୁଁ ହଁ। ଆମର ବି ପାଗ ହଁ। ଆମର ବି ପାଗ କାଲିଠୁ ଭଲ କାଲି ପ୍ରବଳ ଗରମ ହେଇଥିଲା। ରାତିରେ ଯେ ବର୍ଷା ଟିକେ ହେଇଥିଲା ଆଉ ସ ଆଜି ସକାଳଠୁ ଜମା ଖରା ନାହିଁ। ପୁରା ସ ମେଘୁଆ ମେଘୁଆ କରି ରଖିଚି ପାଗଡା ପୁରା କୋହଲା କୋହଲା ପାଗ ହେଇଛି।
ହଁ ହଁ।
ହଁ ଆମ ଛୁଆଙ୍କର ତ ଏଇ ପାଗ ପାଇଁ ଦଶଟାରୁ ସ୍କୁଲ ହେଇଥାନ୍ତା। ପୁଣି କଲେକ୍ଟର ଉଁ ଯୋଉ ଅର୍ଡର ଦେଲା ସାଡେ ଛଅ ରୁ ସାଡେ ଦଶ। ଆଉ ପାଗ ଚେଞ୍ଜ ହେଲେ ସୋମବାରଠୁ ଦଶଟା ରୁ ସ୍କୁଲ ହବ ବୋଧେ ଆଉ।
ହୁଁ ହୁଁ ନାଇଁ ପଚିଶ ତାରିଖରୁ ହବ ବୋଲି ଆଙ୍କର ଏମାନଙ୍କ ସ୍କୁଲରେ କହିଛନ୍ତି ମୋ ଝିଅମାନଙ୍କ ସ୍କୁଲରେ।
ହୁଁ ହୁଁ ନା ନା କୋଉ କୋଉ ଜିଲ୍ଲା ରେ ସବୁ ଜିଲ୍ଲାପାଳ ମାନଙ୍କର ଅର୍ଡର ଅଛି ନା। କୋଉ କୋଉ ଜିଲ୍ଲାରେ ଜି ଉଁ
ଯାହା ଜ ଅର୍ଡର ଦେଲେ ସେଇ ଅନୁସାରେ ଇଏ ଇଏ କରୁଛନ୍ତି ଆଉ ହଁ। ହଉ ତାହେଲେ ନେକ୍ସ୍ଟ୍ କଥା ହେବା ଆଉ।
ହଁ ହଉ ଠିକ୍ ଅଛି।
ହଉ ରଖିଲି।
ହୁଁ ହୁଁ ହୁଁ।
ହଁ।